ହାଲୋ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ଅଛି ତ ଜବ ରେ ଅଛି।
ଆଜ୍ଞା। ଯଉ ମୁଁ କହୁଥିଲି କି ଆଉ ଆପଣ ସୋସିଆଲ ୱଲଫେୟାର ମାନେ ଓ ଅଲ ଫେୟାର ବିଷରେ କିଛି ମୋତେ କୁହନ୍ତୁ ଆଉ
ସୋସିଆଲ ଏଇଟା ହଉଚି ସଶସ୍ତ୍ରୀକରଣ କାମ।
ଆଜ୍ଞା ଆଜ୍ଞା।
ମୁଁ ଏଥିରେ ବିଶେଷ ଇଂଲିଶ ୟୁଜ୍ କରୁନି ବୁଝିଲେ କି ଆଉ ଏଇଟା ହଉଚି ଯେମିତି ସଶସ୍ତ୍ରୀକରଣ ସମସ୍ତେ ହେଇପାରିବେ। ଗୋଟେ ନାରୀ ହଉ ଗୋଟେ ଅବହେଳି ତ ଲୋକ ହଉ ଗୋଟେ ଭିନ୍ନକ୍ଷମ ଲୋକ ହଉ।
ଆଜ୍ଞା।
ସିଏ ଯିଏ ବି ହେଇଥାଉ ଯେମିତି ଗୋଟେ ସାଧାରଣ ଲୋକ ସମାଜରେ ସମ୍ମାନ ସହକାରେ ବଞ୍ଚୁଚି
ଆଜ୍ଞା।
ସେମିତି ଗୋଟେ ଭିନ୍ନକ୍ଷମ ବା ନିରୀହ ଲୋକ ସିଏ ମଧ୍ୟ ସେଇ ସ ସମାନ ଅଧିକାର ନେଇ ସେଇ ସମାନ ସମ୍ମାନରେ ସମାଜରେ ବଞ୍ଚି ପାରିବ।
ଆଜ୍ଞା।
ଏଇଟା ହଉଛି ସୋସିଆଲ ସେକ୍ଟର ର କାମ।
ଆଜ୍ଞା।
ଯେମିତି ତାକୁ କେହି ଆଙ୍ଗୁଠି ଦେଖେଇ ପାରିବେ ନାହିଁ ଯେ ମୁଁ ଜଣେ ଭିନ୍ନକ୍ଷମ ମୁଁ ଜଣେ ଅକର୍ମନ୍ୟ ମୁଁ କିଛି କରିପାରିବିନି। ମୋ ଦ୍ଵାରା କିଛି ସମ୍ଭବ ନୁହଁ ସିଏ ମଧ୍ୟ କେମିତି ତା ଜୀବନରେ କେବେ ଏଇ ଶବ୍ଦ ଉରାକୁ ଉଚ୍ଚାରଣ ନ କରୁ।
ଆଜ୍ଞା।
ବୁଝି ହେଲା କ୍ଲିୟର କଥା ମୋର?
ଆଜ୍ଞା।
ସେଥିପାଇଁ ସବୁ ଯୋଜନା କରାଯିବ ସେଥିପାଇଁ ଯୋଜନା କଣ? ତାକୁ କଣ କରେଇଲେ ତାକୁ କରେଇ ଲେ କଣ କରେଇ ଲେ ସେ ଉନ୍ନତି କରିବ।
ଆଜ୍ଞା।
ତା ଜୀବନ ଜିଗିବା ପାଇଁ ତାକୁ କିଛି ଟ୍ରେନିଂ ଦିଆ ଦରକାରେ ଅଛି।
ଆଜ୍ଞା।
ସେ ଦୋକାନ ଟିଏ କରି ବସିଲେ ସେ ତା ଜୀବନ ଜୀବିକାରେ ଉନ୍ନତି କରିପାରିବ।
ଆଜ୍ଞା।
ନା ତାକୁ କୁଆଡେ ପଠେଇଲେ ସେ ତାର ଠିକ୍ ରେ ବଞ୍ଚି ପାରିବ ସେଥିପାଇଁ ଆମର ପିଲା ଅଛନ୍ତି ପିଲା ଘରକୁ ଘର ଯାଇକି ଦେଖିବେ ତାଙ୍କ ବିଷୟରେ ଗୋଟେ ତଦନ୍ତ କରିବେ ତଦନ୍ତ କରି ସାରିକି ଚିନ୍ତା କରିବେ ତାକୁ କଣ କରାହେଇ ପାରିବ ସେ ଲୋକ ଦ୍ଵାରା କଣ ସମ୍ଭବ। ସେ ଲୋକକୁ କଣ କରେଇଲେ ସେ ସମାଜରେ ବଞ୍ଚି ପାରିବ।
ଆଜ୍ଞା।
ବୁଝିହେଲା ସେଥିପାଇଁ ପିଲା ଆମର ଅଛନ୍ତି ପିଲା ଗଲା ପରେ ତାର ଗୋଟେ ଗ୍ରିଫ ଗୋଟେ ସମରି ତିଆରି ହବ। ସମରି ମାନେ ବିଭରଣୀ। ତାର ଇତିହାସ ଦେଖାଯିବ ତା ପରିବାରର।
ଆଜ୍ଞା।
ସେ ନେଇକିରି ତାକୁ ଗୋଟେ ଯୋଜନାରେ ତାକୁ ସାମିଲ କରାହେବ।
ଆଜ୍ଞା।
ତାପରେ ସେ ତାର ନିଜର ସ୍ୱାଧୀନତା ସହକାରେ ବଞ୍ଚିପାରିବ।
ଆଜ୍ଞା।
ଏଇଟା ହଉଛି ସୋସିଆଲ ସେକ୍ଟରର କାମ।
ଆଜ୍ଞା।
ହେଲା ମୁଁ ତ ଏତେ କଥା କହିଲି ଆଉ କଣ ଜାଣି ଜାଣିବାର ଅଛି ମତେ ପଚାର।
ମୁଁ କହିଲି ମାନେ ତ ଭାରତ ଯେହେତୁ ରହୁଛି ମାନେ ଆମର ଗୋଟେ ସୋଲ-ସୋଲ ସୋ ମାନେ ୱେଲଫେୟାର ସେଟେ ଆଉ ଆଉ ସରକାରଙ୍କର କଣ ପ୍ରୋତ୍ସାହନ ରହୁଛି ଆପଣଙ୍କୁ ଯେ ମାନେ ଦି ମାନେ ଆମର ଯୋଉ ଅଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଆଜ୍ଞା।
ସରକାର ଯୋଉଠି ପହଞ୍ଚି ନପାରେ
ଆଜ୍ଞା।
ସେଠି ଏନଜିଓ ମାନେ ପହଞ୍ଚନ୍ତି କାହିଁକିନା ସରକାର ସେମାନଙ୍କୁ ଭାରି ନିମ୍ନ ଦୃଷ୍ଟିରେ ଦେଖେ।
ଆଜ୍ଞା।
ସେମାନଙ୍କ ପାଇଁ କିଛି ଯୋଜନା କରିପାରେନି।
ଆଜ୍ଞା।
ମୁଁ ଯୋଉ ଗୋଟେ ଉଦାହରଣ ଦେବି ସୁନ୍ଦରବନ କଥା।
ଆଜ୍ଞା।
ସୁନ୍ଦରବନକୁ ଯମ ଯିବାକୁ ବି ଡରିବ।
ଆଜ୍ଞା।
ସେ ଯୋଉ ଜାଗା ଯୋଉ ଭଳିଆ ସମୁଦ୍ର ଟାପୁ ଭିତରେ ସବୁ ଘର ସୁନ୍ଦରବନ ଭିତରେ ସୁନ୍ଦରବନ ବିଷୟରେ କେ ଧାରଣା ଅଛି କି?
ଆଜ୍ଞା ଆଜ୍ଞା ମୁଁ ତାକୁ ୟୁ ପି ଏସ୍ ସ ରେ ଭଲରେ କଭର କରିଥିଲି ମାନେ ସୁନ୍ଦରବନ ଯୋଉଟଡା ଏଟା ଅଛି ଆଉ ଏଇଟା ମାନେ ଏ ଯୋଉ ବ୍ରହ୍ମପୁତ୍ର ଡେଲ୍ଟାଟା ହଁ ସେଇ ସୁନ୍ଦର ବନ ବିଷୟରେ ମୁଁ ଜାଣିଛି ସେ ଇ ୟୁ ପି ଏ ସି ଟାଇମ ରେ ପଢିଥଲି ତାପରେ ଆର୍ଟିକଲ ରେ ବି କେତେ ଥର ପଢିଛି।
ହଁ ସେଠି ଯେତିକ ସବୁ ଦେଖିବ ବାତ୍ୟା ଫାଟ୍ୟା ସେଠି ମାଡ ହୁଏ ହେଲା ସେଠି ଯୋଉ ଲୋକ ଅବହେଳିତ ଅବସ୍ଥାରେ ଅଛନ୍ତି। ସେଠି ଜମ ଯିବାକୁ ଡରିବ। ତ ସେଠି ସରକାର କେମିତି ଯିବେ?
ଆଜ୍ଞା
ଯୋଉମାନେ ଡେଭଲପମେଣ୍ଟ ବା ସୋସିଆଲ ସେକ୍ଟରରେ କାମ କରୁଛନ୍ତି ସେମାନେ ଯାଇ ପହଞ୍ଚନ୍ତି। ଯଥା ଆମେ ମାନେ ହେଲା।
ସେମାନଙ୍କ ସହିତ ମିଶିକରି ସେମାନଙ୍କୁ କେମିତି କଣ କରରେଇବା ସେଇଟା ହଉଛି ସୋସିଆଲ ସେକ୍ଟର ର କାମ।
ଆଜ୍ଞା
ସାମାଜିକ ଉନ୍ନତି ତାକୁ ଆମେ ଓଡିଆରେ ଖାଣ୍ଟି ଓଡିଆରେ କହିପାରିବା। ସାମାଜି ସାମାଜିକ ସ୍ତରରେ ଉନ୍ନତି।
ଆଜ୍ଞା।
ହେଲା।
ଆଜ୍ଞା।
ତେଣୁକରି ଏଇଟା ହୋଉଚି ତାର ଆମର ଲକ୍ଷ୍ୟ ବା ଉଦ୍ଦେଶ୍ୟ।
ଆଜ୍ଞା।
ଆମର ଜାଭିୟରରୁ ପିଲା ଯାଆନ୍ତି ସେଠିକି ଇଣ୍ଟର୍ନସିପ କରିବା ପାଇଁ।
ଆଜ୍ଞା।
କାଲି ଆଟଟା ସାତଟା ପିଲା ଯାଇଚନ୍ତି। ହେଲା।
ସେମାନଙ୍କର ଆମର ପ-ପଇସା ଏଠି ସରକାର ତ ଦୋଉନାହାନ୍ତି ପଇସା କୋଉଠୁ ଆସେ? ସେଥିପାଇଁ ପିଲା ଦରମା କୋଉଠି ନିଅନ୍ତି ତ ତମର ଗୋଟେ କୋଶ୍ଚିିନ ଥିବ। ଏଠି ଗୋଟେ ପ୍ରଶ୍ନ ଅଛି ଆମର ସ୍ ସବୁ ଡୋନେସନ୍ ଆସେ ସେ ପଇସା ଆସେ ଗୋଟେ ପ୍ରୋଜେକ୍ଟ ପ୍ରକଳ୍ପ ତିଆରି ହଏ ଏଇଟା ଗୋଟେ ପ୍ରକଳ୍ପ ଏଥିରେ ଏତିକି ଟଙ୍କା ଖର୍ଚ୍ଚ ହବ।
ଆଜ୍ଞା।
ଟିକେ ଷ୍ଟାପ ରହିବେ।
ଆଜ୍ଞା ଆଜ୍ଞା।
ତୁମ ଏଇଆ ହବ ସେଥିପାଇଁ ଆମର ଯୋଉଟାକୁ କହନ୍ତି ୟୁରୋପିଆନ୍ କମିଶନ୍
ଆଜ୍ଞା ୟୁରୋପିଆନ୍ ୟୁନିଅନ୍।
ହଁ ୟୁରୋପିଆନ କମିସନ୍। ହୁମାନିଟେରିଆନ୍ ହେଡ୍ ଅଛି ସିଏ ଆମକୁ ପଇସା ଦିଏ। ଯୋଉ ସଂସ୍ଥା କି ଅଛି ଆମେରିକାରେ ୱାଶିଂଟନରେ ଅଛି।
ଆଜ୍ଞା ତାଙ୍କର ଏବେ ବୋଧେ ଆ ଏବେ ଏଇ ୟୁରୋପିଆନ କମିଶନର୍ ଅଛନ୍ତି ବୋଧେ ଆଣ୍ଟୋନିଓ କାସା ତାର
ହଁ ହଁ ହଁ ତାକୁ ସେଟା ଆମର ତାର କଂସଟୋରିଅମ ହେଲା ଇକୋ।
ହୁଁ ଆଜ୍ଞା।
ଇ ସି ଏଚ୍ ଓ।
ଆଜ୍ଞା ଆଜ୍ଞା।
ଟିକେ ପଇସା ଦେଲାପରେ ସାମାଜିକ ସ୍ତରରେ ଉନ୍ନତି କରିବା ପାଇଁକିରି ଏ ସବୁ କାମ କରାହୁଏ।
ଆଗି
ହେଲା ଖାଲି ଦିନକେର ନୁହଁ ଯୋଉମାନେ ମୁଁ ଯେମତି ଆମେ ପୂର୍ବରୁ ମଧ୍ୟ ଯେମିତି କଥା ହୋଉଛନ୍ତି ଯୋଉମାନେ ମଧ୍ୟ ଗୋଟେ ବିଧବା ଲୋକ ଅଛି ଆ ଗୋଟେ କିଏ ଅନେକ ଲୋକ ଅଛନ୍ତି ସବୁ ବାପା ମାଆକୁ ପଚାରୁନାହାନ୍ତି ବୁଦ୍ଧା ଆଶ୍ରମରେ ନେଇ ଛାଡିଦୋଉଚନ୍ତି।
ଆଜ୍ଞା।
ତ ଆମେମାନେ ମଧ୍ୟ ସେମାନଙ୍କୁ ଖୋଜିକି ବାହାର କରୁ।
ଆଜ୍ଞା।
ହେଲା ସେମାନେ ମଧ୍ୟ ସମାଜରେ କେମତି ବଞ୍ଚିବେ।
ଆଜ୍ଞା।
ତା ବାଦେ ଯୋଉମାନେ ଯୁ-ଉଁ-ଯୁବ ଗୋଷ୍ଠୀ ଅଛନ୍ତି ବେକାର ହେଇକି ବୁଲୁଚନ୍ତି ପ୍ରତିଟି ଗାଁରେ ଏମତିଆ ପିଲା ଅଛନ୍ତି। ସେମାନଙ୍କୁ କେମିତି ନିୟୋଜନ କରାଯିବ ଯଥା ସେମାନଙ୍କୁ ଟାକ୍ସ ପୋସ୍ ରେ ନିଆଯିବ। ସେମାନେ କେମିତି ବାତ୍ୟା ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରାଇବେ
ଆଜ୍ଞା।
ସେମାନେ କେମିତି ବିଭିନ୍ନ ସୋସିଆଲ୍ ବା ସାମାଜିକ ସ୍ତର ଯଉ କାର୍ଯ୍ୟ କ୍ରମ ଚାଲିଚି ସେଥିରେ ଲିପ୍ତ ରହିବେ। ସିଏ ଲିପ୍ତ କାହିଁକି ରହିଲେ କଣ ହବ? ସବୁ ଘଟୁଚି ମଦ ଖାଇକି ବୁଲୁଚନ୍ତି ବିଭିନ୍ନ କ୍ରାଇମ୍ କରୁଚନ୍ତି ହେଲା।
ଆଜ୍ଞା।
ଗୋଟେ ଜାଗାରେ ନିୟୋଜନ ହେଲେ ସେମାନେ ଆଉ ଏଥିରେ ମୁଣ୍ଡ ପୁରେଇବେନି ସେମାନଙ୍କୁ ସ୍ଵତନ୍ତ୍ର ତାଲିମ୍ ଦିଆଯିବ ସେମାନଙ୍କ ଗୋଟେ କାଉନସେଲିଂ କରାଯିବ ଯଉଟା କି ତାଙ୍କ ମାଇଣ୍ଡ୍ ଟା ୱାସ୍ ହେଇଯିବ।
ଆଜ୍ଞା।
ଯେ ଆମେ ଆଉ ଖରାପ୍ କାମ କରିବୁ ନାହିଁ। ବାରମ୍ବାର ସେମାନଙ୍କୁ ଟ୍ରେନିଂ ଦେଲା ପରେ ସେମାନେ ମଧ୍ୟ ଚିନ୍ତା କରିବେ ନାହିଁ ଆମେ ଆଉ ଖରାପ୍ କାମ ରେ ଲିପ୍ତ ରହିବୁନି ଆମେ ଏଇ ଜିନିଷ ଟା କରିବୁ। ସେମାନଙ୍କୁ ସିନା ଏଇଟା ବୁଝେଇଲେ ସେମାନେ ଜାଣିବେ ସେମାନଙ୍କୁ ନବୁଝିଲେ କେମିତି ଜାଣିବେ ସେ ଜିନିଷକୁୁ।
ହଁ।
ବୁଝିହେଲା।
ଆଜ୍ଞା।
ହୁଁ। ଆଉ ସଂସ୍ଥା ତ ନାଁ ତ ଚାଇଲ୍ଡ ଫଣ୍ଡ୍ ଇଣ୍ଟରନାସନାଲ୍ ହେଲା। ଗୁଗୁଲ୍ ରେ ମାର୍ ଦେଲେ ବି ଜଣା ପଡିଯିବ।
ମୁକୁ ଆମେ ଏଟା ମୋର ଗୋଟେ କୋଶ୍ଚିନ୍ ଯେ ଯଦି ମୋ- ମାନେ ଗୋଟେ ପିଲାଟେ କହିବ କି ସେ ସଂସ୍ଥାରେ ସବୁଦିନ ପାଇଁ ରହିବ କି ସୋସିଆଲ୍ ୱେଲଫେୟାର୍ ରେ ରହିବ ମାନେ ତାଙ୍କୁ ଆ- ଏବେ ଆପଣ କହିଲେ କି ଇଣ୍ଟନ୍ କରିବାକୁ। ଜଣେ ପିଲା ଚାହୁଁଛି କି ହଁ ସେ
ନାଇଁ ଇଣ୍ଟ ଟା ଇଣ୍ଟ-ଇଣ୍ଟନ୍ କରିବାଟା ଅଲଗା ଜିନିଷ ଆଉ ପରମାନେଣ୍ଟ୍ ଜବ୍ ରେ ରହିବା ଅଲଗା ଜିନିଷ ଜଣେ କହିବ ନାଇଁ ମୁଁ ସ ସୁପରଭାଇଜର ହିସାବରେ କାମ କରିବି ତାର ସବୁ ଡେଜିନେସ୍ ତନ ଅଛି ସୁପରଭାଇଜର୍, ପ୍ରୋଗ୍ରାମ ଅଫିସ୍ ପ୍ରୋଗ୍ରାମ କୋର୍ଡିନେଟର ରିଜିନଲ୍ ମ୍ୟାନେଜର ହେଲା ଲୋକ ମେଣ୍ଟିସନ୍ ଅଫିସର୍ ଆଡ୍ ଭୋକେସି ଅଫିସର୍, କମୁନିକେସନ୍ ଅଫିସର୍ ଆମର ସବୁ ଏଇଭଳିଆ ସବୁ ଲେବୁଲ୍ ର ପୋଷ୍ଟିଙ୍ଗ୍ ଅଛି।
ଆଜ୍ଞା।
ତା ପାଇଁ ଯାହାର ଯାହା ଅ- ମାନେ କ୍ୟାପାବିଲି ଟି ଦେଖି ତାକୁ ଦିଆଯିବ।
ଆଜ୍ଞା ମାନେ ମୁଁ କେମିତି ହଁ ମୁଁ କହିଲି କିଏ ଆ-ଆପଣ କେ- ମାନେ କେମିତି ରିକ୍ରୁଟ୍ କରନ୍ତି ସେ ଜିନିଷଟାକୁ କେମିତି
ଆମର ଦେ- ଆଜିକାଲି ଉଁ -ଏସବୁ ଜିନିଷ ପାଇଁ କିରି ଆମର ଗୋଟେ ସାଇଡି ଅଛି।
ଆଜ୍ଞା।
ପଇସା ଟା ମାରି ଦେଲା ପରେ ସେଥିରେ ସବୁ ଜବ୍ ଉପନିଙ୍ଗ୍ ଆସୁଚି ହେଲା ସେଥିରେ ସେ ତିବି ଜଣେ ପୋଷ୍ଟ୍ କରିବ ଆମେ ଆଜିକାଲି ଆ-ସିିବି ଗୋଟିଏ ପୋଷ୍ଟ୍ ପାଇଁକି ଲକ୍ଷ ଲକ୍ଷ ସିବି ଆସୁଚି।
ଆଜ୍ଞା।
ବୁଝିଲେ କି ତାକୁ ସ୍କୁଟିନ୍ କରି ସଟ୍ଲିଷ୍ଟ୍ କରିବା ପାଇଁକି ତକଲିଫ୍ ବେଟର୍ ଆମେ ରେଫରେନ୍ସ ରେ ପିଲା ନେଇଯାଉ।
ଆଜ୍ଞା ଆଜ୍ଞା -ଆଜ୍ଞା।
ଆମର ନାମକୁ ମାତ୍ର ଗୋଟେ ଆଡଭାଟାଇଜମେଣ୍ଟ ହଏ କିନ୍ତୁ ଆମେ ରେ ରେଫ୍ ରେନ୍ସି ଦେଖ କଉ-କିଏ ଗୋଟେ ପିଲା ଅଛି ଭଲ୍ ପିଲାଟିଏ ଆମକୁ ଦିଅ ହେଲା।
ଆଜ୍ଞା- ଆଜ୍ଞା।
ଆମ ଆମର ଯାହା ନିଡି ଥିବ। ଆମେ କହିଦଉ ଯାହାକୁ କି ସେଇ ସେକ୍ଟରରେ ପିଲା କାମ କରୁଛନ୍ତି ଏ ଏଇ ପିଲାର ଆମର ଏ ଏଇ ପିଲାର କପାସିଟି ଏଇୟା ଥିବା ଦରକାର। ତାର କ୍ଵାଲିଫିକେସନ ହେଇଥିବା ଆମକୁ ସେମିତିଆ ଗୋଟେ ପିଲା ହାୟାର କରିବାର ଅଛି ଠିକ ଅଛି ସେମି ହେଲେ ଆମେ ପିଲାକୁ ଗୋଟେ ଫର୍ମାଲୀ ଏଣ୍ଟର୍ଭିଉ କରୁ ଭିଡିଓ କନଫରେନ୍ସ ହଉ। ପର୍ସନାଲ୍ ହଉ ଭାଇବାସ ହଉ ତାପରେ ତାକୁ ହାୟାର କରାଏ।
ଆଜ୍ଞା।
ମୋର ଏବେ ମୋର ଏବେ ତିନିଟା ପ୍ରୋଗ୍ରାମ କୋଡିନେଟର ନବାର ଅଛି।
ଆଜ୍ଞା।
ଆଁ କୋଉଠି ଆମର ପୁରୀ ପାଇଁ। ଆଉ କେ କେନ୍ଦ୍ରାପଡା ପାଇଁ।
ଆଜ୍ଞା।
ପୁରୀ ବୋଇଲେ କେରେଳିଆ ବ୍ରହ୍ମଗିରି ହେଲା।
ଆଜ୍ଞା ଆଜ୍ଞା।
ହୁଁ।
ମୋ କହିବା କଥା ଯେ ମାନେ ଆପଣଙ୍କର ଯଉ ପୋଗ୍ରାମ କୋର୍ଡିନେଟର ଅଛି ତାର ମାନେ କଣ ଏଲିଜିବିଲିଟି କ୍ରାଇଟେରିଆ ରହୁଜି ଗି।
ହୁଁ ସେ ମିନିମମ୍ ତ ତାର ପ୍ଲସ୍ ଥ୍ରୀ କମ୍ପ୍ଲିଟ କରିଥିବ। ଆଉ ରିପୋର୍ଟିଂ ସ୍କିଲ୍ ଇଂଲିଶ ରେ ଭଲ ରିପୋର୍ଟ କରିପାରୁଥିବ। ହେଲା ଯେହେତୁ ଆମର ଯେତିକି ସବୁ ଫରେନ ସହିତ ଲିଙ୍କ ଅଛି। ସେ ଡାଇରେକ୍ଟ ଅଥରିଟି ରହିବ ନା।
ଆଜ୍ଞା ଆଜ୍ଞା।
ସେ ଗୋଟେ ଡ୍ରାଫ୍ଟ ଲେଖି ପାରୁଥିବ ତା ପାଖେ ସେତିକି କ୍ଵାଲି ଯିବ ଗୋଟେ ମେଲ ଦେଇପାରୁଥିବ। ଡିଷ୍ଟ୍ରିକ୍ଟ କଲେକ୍ଟର ସାଙ୍ଗେ କଥା ହବାର କ୍ୱାଲିଟି ତା ପାଖରେ ଥିବ।
ଆଜ୍ଞା ଆଜ୍ଞା।
ଆ ତହସିଲଦାର ବିଡିଓ ସେମାନଙ୍କ ସାଙ୍ଗେ ତା ପାଖରେ ସେତିକି କାପାସିଟି ଥିବ ସେ କଥା ହେଇପାରୁଥିବ।
ଆଜ୍ଞା।
ଏଇଭଳିଆ ଏଲିଜିବିଲିଟ୍ ଦେଖାଯାଏ।
ଆଜ୍ଞା ମାନେ ହେଲେ କେବେ କେବେ କେମିତି ଚାଲେ କଣ?
ସବୁବେଳେ ଓପନ୍ ସବୁବେଳ ପାଇଁ।
ମାନେ ଆ ମାନେ ଆ ଆପଣଙ୍କ ସହିତ କଣ୍ଟାକ୍ଟ କଲେ ବି ଆପଣ ମାନେ ରିକ୍ରୁଟ୍ ପ୍ରୋସେସ୍ ରେ ପାର୍ଟିସିପେଟ୍ କରିହେବ।
ହଁ ହଁ ହଁ ହଁ ହଁ। ମୋ ସହିତ ବହୁତ ଏମିତି କଣ୍ଟାକ୍ଟରେ ଅଛନ୍ତି ବହୁତ ମାନେ ମ ସହିତ କଣ୍ଟାକ୍ଟରେ ଅଛନ୍ତି।
ଆଜ୍ଞା କାରଣ ମୋର ମାନେ ସୋସିଆଲ ୱାର୍କ କରିବାରେ ବହୁତ ବହୁତ ମାନେ ଇଚ୍ଛା ଅଛି କାରଣ ମୁଁ ବି ମୋ ଆଜ୍ଞା ମୁଁ ମାଇଣ୍ଡ ସେଟ୍ କରିଥିଲି କି ଯେତେବେଳେ ବି ମୁଁ ଫାଷ୍ଟ ଥିଲି ଆ ଜେ ଏ ଜିଡିଏସ୍ ଥିଲି ଜିଡିଏସ୍ ସାରିଲା ପରେ ପୋଲିସ। ପୋଲିସରେ ଦେଲି ତାପରେ ମୋତେ ଅପର୍ଚୁନିଟି ମିଳିଗଲା ୟ ସେଥିପାଇଁ - ସେଥିପାଇଁ ମୋର ଗମେଣ୍ଟ ଗମେଣ୍ଟ ଅଣ୍ଡରେ ଆମର ଯଉ ଓଡିଶା ଗମେଣ୍ଟ ସ୍କିମ୍ ଅଛି ତା ଅଣ୍ଡରରେ ୟୁପି ବିରେ ଫ୍ରି କୋର୍ସ ନଉ ଥିଲେ ତ ଚାହୁଁଛି କି ଯଦି ବି ସାର୍ ମାନେ ଭଗବାନଙ୍କ କୃପାରୁ ଯଦି ବି ମୋର ଓଏସ୍ ହେ ଇଏ ହେଇଗଲା ପିଲାଙ୍କ ପାଇଁ ମୋ ପଇସାରେ ହିଁ ମୁଁ ଲାଇବ୍ରେରୀ କେତେ ଗୁଡେ ବନାଇବି।
ନାଇଁ ନାଇଁ ଭଲ ଯୋଉଟା ଚିନ୍ତା କରିଛ ସେଇଟା ଭଲ ଜିନିଷ ହେଲା।
ଆଜ୍ଞା।
ଆମର ଗୋଟେ କଥାରେ ଅଛି ଉ ଘୋଡା ଯଦି ଘାସ ସହିତ ଦୋସ୍ତି କରିବ।
ଆଜ୍ଞା।
ଖାଇବ କଣ?
ଆଜ୍ଞା।
ବୁଝିହଉଛି ଜଣେ କହିବ ମୁଁ ସମାଜ ସେବା କରିବି।
ଆଜ୍ଞା।
ସମାଜ ସେବା ମାନେ ତ ମାଗେଣା?
ଆଜ୍ଞା।
ସେ ଖାଇବ କଣ ସିଏ ତ ପୁଣି ଖାଇବାକୁ ଦରକାର ନା ନାଇଁ ସବୁ ଜିନିଷ ପ୍ରକଳ୍ପରେ ରହିଛି ହେଲା।
ଆଜ୍ଞା।